ମୋର ପଟ୍ଟନାୟକ ସହିତ ହୋଉଚି।
ହଁ ଆପଣଙ୍କର କଥା ପ୍ରିୟଦର୍ଶିନୀ ପଟ୍ଟନାୟକ ସହିତ ହୋଉଚି।
ଏ ମୋ ଭଏସଟା ପ୍ରପର କ୍ଲିୟର ସୁଭାଯାଉଚି ତ।
ଆଜ୍ଞା ଆପଣଙ୍କ ଭୟସ ଶୁଭାଯାଉଚି।
ଆଜ୍ଞା ଆଜ୍ଞା ଠିକ ଅଛି ଆଉ ଆପଣ ଏବେ କଣ କରୁଛନ୍ତି?
ଆଉ ମୁଁ ଏବେ ଶୋଇଚି।
ଶୋଇଚୁ ଖିଆପିଆ ସରିଗଲାଣି।
ଆଜ୍ଞା।
ନା ସବୁଦିନ ଏତେ ଜଲଦି ଖିଆ ହୁଏ ନା ଆଜି?
ନାଇଁ ମୁଁ ଆପଣଙ୍କୁ କହିଥିଲି ପା ଏଇ ପାଞ୍ଚ ଛଅ ଦିନ ହବ ପାଞ୍ଚ ଦିନ ହବ ଡାଇଟିଂ କରୁଛି।
ଓହୋ ହଁ ହଁ ତେଣୁ ରାତିରେ ଆପଣ କଣ ଖାଉଚନ୍ତି?
ହୁଁ ଆଜି ଖାଇଲି ଉଁ ରାତିରେ ଯୋଉ ଅଳ୍ପ ଭାତ। ଅମ୍ ସୋୟାବିନ୍ ବଡି ଉଁ ଡାଲି ଆଉ ଉଁ ଭଜା ଝୁଡୁଙ୍ଗ ଭଜା ଝୁଡୁଙ୍ଗ ଆଳୁ ଭଜା।
ଓହୋ ଭଲ ଭଲ ଭଲ୍ ଆଉ ତାହେଲେ କେତେଳେ ରାତିରେ ଏବେ ଶୋଉଛନ୍ତି?
ରାତିରେ ଶୋଇବା ଟାଇମ ମୋର ଗୋଟେ କି ଦିଟା।
ଆରେ ହଁ ହଁ ଆପଣ କହିଥିଲେ ଠିକ ଅଛି ଠିକ ଅଛି। ଆ ଆପଣ ମିଶନ ପତଲି କମର ପାଇଁ କଣ କଣ ଚେଷ୍ଟା ଜାରି ରଖିଛନ୍ତି?
ଉଁ ମଁୟା ଚେଷ୍ଟା ଏଇୟା କି? ବାହାର ଜିନିଷ ଖାଇବାକୁ ମାନେ ମନା କରୁଛି ଆଜି ସାଙ୍ଗମାନେ ମୋର ଖାଇଲେ ପୁଣି ବିରିୟାନୀ ତନୁ ହେରିକା। ହ କିନ୍ତୁ ମୁଁ ଖାଇଲି ନାହିଁ? ନାଇଁ ମୁଁ ଯାଇ ହିଁ ନଥିଲି ତାଙ୍କ ସହିତ ବିରିୟାନୀ ଦୋକାନ କୁ ମୁଁ କଲେଜ ରେ ହିଁ ବସିଲି।
ହଁ ହଁ ଭଲ ଭାବୁଛୁ।
ମୁଁ ଉଁ ଖାଉନି ବାହାର ଜିନିଷ। ସିଏ ମା ତନୁ ଆମର ପିଇଲେ ମାରଜା କିନ୍ତୁ ମୁଁ ପିଇଲି ଘୋଳ ଦହି।
ହଁ ହଁ ଯାହା ହଉ ଆପଣ ଆପଣଙ୍କର ମିଶନ ପ୍ରତି ଟାର୍ଗେଟେଡ ଅଛନ୍ତି।
ଆଜ୍ଞା ଖାଲି ଆଜି ଗୋଟେ ଜିନିଷ ଖାଇଛି ଟିକେ ଦେହ ଭଲ ନଥିଲା। ଆ ତ ଗୋଟେ ଚକେଲେଟ ଖାଲି ଖାଇଛି ଗୋଟିଏ ମଞ୍ଚ ଚକେଲେଟ।
ଓ ହୋ କିନ୍ତୁ ମିଠା କୁ ଟିକେ ଆଭୋୟଟେ କରିବା କଥା ଥା କିନ୍ତୁ ଟିକେ ଷ୍ଟାର୍ଟିଂ ରୁ ଯେହେତୁ ଚଳିବ ଆଉ।
ଆଁ ଷ୍ଟାଟିଙ୍ଗି ନାଇଁ ମୁଁ ଆକ୍ଚୁଆଲି ଆ ଟିକେ ଦେହ ଟା ଟିକେ ଖରାପ ତ ଟିକେ ଖାଇଦେଲେ ଭଲ।
ଓ ହୋ ହଁ ତାହେଲେ ଠିକ ଅଛି ଆଉ କଣ ଡେଲି ଏକ୍ସରସାଇଜ ହଉଛି ନାଁ ନାହିଁ।
ହଁ ଏକ୍ସରସାଇଜି ଟା ଟିକେ କମ୍ ପଡିଯାଉଛି।
ହଁ ସେଇଟା ଟିକେ ଇମ୍ପୋର୍ଟାଣ୍ଟ ଜିନିଷ ସବୁଠାରୁ।
ହଁ ମହତ୍ଵପୂର୍ଣ୍ଣ ଯେ କିନ୍ତୁ ଆଜି ମୋର ଦେହଟା କହୁଛି ବା ତମକୁ କାଲି ରାତିରେ ଆକ୍ଚୁଲି ମୋ ଦେହଟା ଏତେ ଖରାପ ହେଇଗଲା। ମୁଁ ରାତି ତିନିଟା କି ଚାରିଟା ବେଳକୁ ଶୋଇଛି ମେଡିସିନ ଖାଇକି।
ଏତେ ଦେଇ ଦେଇଛି।
ହଁ ଆଁ ଟିକେ ଦେହ ଖରାପ ହେଇଯାଇଥିଲା ବା ମୋତେ ନିଦ ହିଁ ହେଲାନି ମେଡିସିନ ଖାଇଥିଲି। କିନ୍ତୁ ନିଦ ହେଲାନି? ସେ ତ ଆଜି କଲେଜ ବି ଯିବା କଥା ନୁହଁ କିନ୍ତୁ ଯେହେତୁ ସକାଳକୁ ଟିକେ ଭଲ ଲାଗିଲା। ପଳେଇଲି ଆଉ ମୁଁ ମାତ୍ର ଚାରି ଘଣ୍ଟା ଖଣ୍ଡେ ଶୋଇଛି ଚାରିଟା ରୁ
ଓ ହୋ ଆଉ କଲେଜ ନ ଗଲେ ଓନଟା ଖେଳ କେମିତି ହବ?
ଉଁ ହେଁ ଏଁ। ହଁ ଆଜି ଖେଳିଲୁ ଏମାନେ ତ ବିରିୟାନୀ ଖାଇବାକୁ ପଳେଇଥିଲେ ଆମେ ତିନି ଜଣ ଆଉ ବାକି ସେଠିଁ ଥିଲୁ କଲେଜରେ ଆମେ ତିନି ଜଣ ମାତ୍ର ଖେଳିଲୁ।
ଓ ହୋ ତନୁ କହୁଥୁଲେ କଣ ତମେ ସବୁ ଆଠ ଜଣ ମିଶ ହଁ କଣ କଣ କହିଲୁ?
ହଁ ଆରେ ସେମାନେ ଆସିଲା ପରେ ମାନେ ସେମାନେ ଆସିଲେ ତାପରେ ସେମାନେ କାର ମାନେ ସେମାନେ କଣ କହିଲ ଏମିତି କଥା ହେଲେ କଲ୍ ରେ ସେଇଠିଁ କଲେଜରେ।
ଆଚ୍ଛା।
ଯେତେବେଳେ ମୁଁ ଆପଣଙ୍କୁ ମେସେଜ କରିଥିଲି ବୋଧେହୁଏ। ହଁ ଆଜି ମେସେଜ କରିନି ଆଜି କରିମି। ତ ସେମାନେ ସେଇଠିଁ କଥା ହଉଥିଲେ।
ହଁ।
ତ ଆଉ ନୋ ଖେଳିଲେନି ଆଉ।
ଓ ହୋ ହୋ। ହଁ ସେ ଆପଣଙ୍କ ସାଙ୍ଗ ତନୁ କିସି କଥା ମୋତେ ଶିଖଉଥିଲେ। କଣ ପ୍ଲସ ଟୁ ପ୍ଲସ ଫୋର ରିଭର୍ସ କଲର କାର୍ଡ ଏମିତି ସବୁ କଣ ଅଛି? ଆଉ ସେ କହୁଥିଲା ତାର ସେ କାର୍ଡ ର ମହତ୍ୱ ବିଷୟରେ ଟିକେ କହୁଥିଲା ଆଉ।
ଆଜ୍ଞା ଆପଣ ବି ଆସିଲେ ଖେଳିପାରିବେ କିନ୍ତୁ ଆପଣ ତ ଆସୁନାହାନ୍ତି।
ହଁ ଦେଖିବା ଆଉ। ସେ କହିଲା ଆପଣ କଲେଜ ଡ୍ରେସ ଆମ କଲେଜେ ଡ୍ରେସ ପୁରା ନାଇଟି ସିକ୍ସ ପରସେଣ୍ଟ ସମାନ ଅଛି ତେଣୁ ଆସିବେ ହେରିକି କିଛି। ମାନେ ଧରା ଧରି ଏମତି ନାଇଁ। ମୁଁ କହିଲି ହଉ ଦେଖିବା କେତେବେଳେ ଯିବା ଆଉ। ହଁ। ଆଉ ଫୋର ପରସେଣ୍ଟ ଟିକେ ଯାଇ ପାଖରୁ ବସିକି ଦେଖିବ। ତାହେଲେ ଜାଣିପାରିବ ହେଠି ଡିଫରେନ୍ସ ଅଛି। ନହେଲେ ତମ କଲେଜ ଡ୍ରେସ୍ ଆମ କଲେଜ ଡ୍ରେସ୍ ପୁରା ସମାନ।
ପୁରା ପୁରା ସମାନ ମୁଁ ବି ଦେଖିଛି ତମ କଲେଜ ଡ୍ରେସ୍ ମହର୍ଷି ତ?
ହଁ ମହର୍ଷି।
ପୁରା ସେମ୍ନା।
ହୁଁ ଆଉ ତାହେଲେ ସକାଳେ କଣ ଖିଆ ହେଇଥିଲା?
ଆଜି ସକାଳେ ଆଜି କଣ ଗୋଟେ ଖାଇକି ଯାଇଥିଲି କଲେଜ ଇଟିଲି ଖାଇକି ଯାଇଥିଲି କଲେଜ।
ଓହୋ ଖାଲି ଇଟିଲି କୁ କଣ ଚିନି ନା ଗୁଗୁନି ନା କଣ?
ଘୁଗୁନି।
ହଉ ହଉ ଭଲ ଭଲ ଭଲ। ଆଉ କଣ? କଲେଜ ରେ ଏବେ ପଢାପଢି ଚାଲିଛି ନା ଖାଲି ଟିକେ ଆସୁଛନ୍ତି ଟିଚର ପଳଉଛନ୍ତି?
ନା ପଢାପଢି ଚାଲିଛି ନା ଆଜି ପଢାପଢି ଚାଲିଥିଲା ଆଜି ଆମକୁ ଗୋଟେ ଶିକ୍ଷକ ମତେ କହିଲେ କି ପୁରା ଶ୍ରେଣୀରେ ସବୁ ପିଲାଙ୍କ ଠାରୁ ଉଁ ମୁଁ ତାଙ୍କୁ ଲାଗୁଛି କି ସବୁଠାରୁ ମାନେ ମୋର ଅଧିକ ଦିମାଗ ଅଛି।
ଓହୋ କଣ ପାଇଁ ଏମିତି ଆପଣଙ୍କୁ କହିଲେ ଆପଣ କଣଗୋଟେ କରିଥିବେ ନିଶ୍ଚିନ୍ତ।
ହଁ ଆରେ ଆମ ଶିକ୍ଷକ କଣ କରୁଥିଲେ ପଢଉଥିଲେ। ଆମର କୋର୍ସ ହଉଛି ମ୍ୟାନେଜମେଣ୍ଟ। ତ ସେଇଟା ପଢଉ ମ୍ୟାନେଜମେଣ୍ଟ ଟ ମାନେ ସବଜେକ୍ଟ ହେଉଛି ମ୍ୟାନେଜମେଣ୍ଟ ମାନେ ମ୍ୟାନେଜମେଣ୍ଟ ମାନେ ବିଜନେସ୍ କେମିତି ମ୍ୟାନେଜମେଣ୍ଟ ତାର ମାନେ ସେ ଆଜ୍ଞା ତ ସିଏ ଆମର ଆସୁଛନ୍ତି ଟିଚର। ଟେ ଶିକ୍ଷକଟେ ଆଉ ଏମ୍ ବି ଏ ଡିପାର୍ଟମେଣ୍ଟର ଶିକ୍ଷକ ଆମକୁ ପଢ଼ଉଛନ୍ତି। ତ ସିଏ ଆମକୁ ପଢେଇଲା ବେଳେ ଆଜି ଗୋଟେ ପ୍ରଶ୍ନ ପଚାରିଲେ ଏମିତି କି ଲିଡରସିପ୍ କଣ? ଏମିତି ଅ କେହି ଉତ୍ତର ଦଉନଥିଲେ। ତ ମୁଁ ବି ଉତ୍ତର ଦେବାକୁ ଚ ଇଚ୍ଛୁକ ନଥିଲି ତା ପୂର୍ବରୁ ବି କେ ତେଟା ପ୍ରଶ୍ନ ପଚାରିଥିଲେ ମତେ ମାନେ ଆନ୍ସର ମାନେ ଉତ୍ତର ଜଣା ହବା ସତ୍ତ୍ୱେ ମୁଁ ବସିଥିଲି।
ହଁ।
ଏଥିରେ ମୁଁ ଏମିତି ଜଷ୍ଟ ପାଟି ଏମିତି ମାନେ ଜଷ୍ଟ୍ ମୁଁ ମାନେ ଏମିତି ନିଜେ ନିଜେ କହୁଥିଲି। ତ ଶିକ୍ଷକ ଦେଖିଦେଲେ ମତେ ଶିକ୍ଷକ କହିଲେ ତମେ ତମେ କୁହ। ତାପରେ ମୁଁ ସେଇଠୁ ଇଂଲିଶ ଟୁ ଇଂରାଜୀ ଭାଷାରେ କହିଦେଲି ଉତ୍ତର। ତାପରେ ଆଉ ଗୋଟେ କଣ ପ୍ରଶ୍ନ ପଚାରିଲେ ସେ ସେ ଠିଆ ହେଇକି ସିଏ ମୁଁ ଆଉଥରେ ଉତ୍ତର ଦେଇଦେଲି ତାପରେ ମତେ ଭଲ କହିଲେ ଭେରି ଗୁଡ କହିଲେ ତା ପରେ ପଳେଇଲେ ତାପରେ କିଛି ସମୟ ପରେ ଅ ମୁଁ କଣ କରୁଥିଲି ମୋ ସାଇଡ ରେ ଦିଟା ସାଙ୍ଗ ବସିଥିଲେ ତାଙ୍କ ସହିତ ଗପି ଦଉଥିଲି। କିନ୍ତୁ ସାର୍ ଏପଟେ କଣ ପଢେଇଲା ବେଳେ କି ପଚାରିଲାବେଳେ ପୁଣି ବୁ ଆନ୍ସର ମାନେ ଉତ୍ତର ଗୁଡା ଦେଇ ଦଉଥିଲି ତ ସାର୍ ଦେଖ ସାର୍ କହିଲେ ମୁଁ ହଉଚି ମଲ୍ଟି ଟ୍ୟାଲେନଟେଡ।
ଅ ପୁରା ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ।
ହଁ ଆମ ସାରେ ସେଇଟା ଦେଖିଲେ କି ସାର୍ କହିଲେ ଆଉ ଅପରିଚିତ ଫିଲ୍ମ୍ ଦେଖିଚ? ପୁରା ହଁ ଗୋଟେ ସେଇଟା ଗୋଟେ ମାନେ ଅପରିଚିତ ଗୋଟେ ଚଳଚିତ୍ରଟେ ସେଥିରେ ସେ ଲୋକଟାର ମାନେ ସେ ଏମିତି ମାନେ ମଲଟି ପର୍ସନାଲିଟି ଥିଲା।
ଓ ହଁ ହଁ।
ହ ତ ସେଇୟା ସାର୍ କହୁଥିଲେ କି ମୁଁ ଟାଲେଣ୍ଟେଡ ଆଉ ମତେ କହିଲେ ଏଇୟା କହୁଥିଲେ ଆଉ।
ହଁ ହଁ ହଁ ଭଲ ନା ଆଉ।
ମତେ ହସ ଲାଗୁଥିଲା ଏତେ କି ସାର୍ ଯୋଉ କହିଲା ମୁଁ ଏପଟେ ଗପି ଦଉଥିଲି ତ ସେଇୟା କହୁଥିଲି ଆରେ ସେଇମାନେ ମ ସାଇଡ ରେ ବସିକି ଗପ ମାରୁଚନ୍ତି କଣ କରିପାରିବି ଆଉ।
ଆଉ କଣ କରିଆ ଗପ ମାନେ ଟିକେ ଗପିଆକୁ ପଡିବ ଆଉ।
ହୁଁ।
ହଁ ଭଲ ଅଲରାଉଣ୍ଡର ଜଣେ ଆଉ ଭଲ ମଲଟି ଟାଲେଣ୍ଟେଡ।
ଆଜ୍ଞା।
ଆଉ ତାହେଲେ କଣ କହିଲେ ଟିକେ କହିଲେ ଲିଡରସିପ୍ କଣ?
ଲିଡରସିପ୍ ମୁଁ କହିକି ଲିଡରସିପ୍ ଅ ମାନେ ଲିଡରସିପ୍ ଗୋଟେ ଲିଡର କଣ କରେ ନା ମ୍ୟାନେଜ୍ କରେ ଟିମ୍ କୁ। ଟିମ୍ ର କଥା ଗୁଡାକୁ ରିପ୍ରେଜେଣ୍ଟ କରେ। ଏହି ଗୁଡାକୁ ଇଂରାଜୀରେ କହି ଆଉ କହିଥିଲି ତାପରେ ସେ ପଚାରିଥିଲେ
ହଁ।
ଗୋଟେ ଭଲ ଉଦାହରଣ ଦିଅ ଉଦାହରଣରେ ମୁଁ ମାନେ ସବୁଠାରୁ ଭଲ ଉଦାହରଣ ଦେଲି ଆମର ଇଣ୍ଡିଆନ କ୍ରିକେଟ ଟିମ୍।
ହଁ।
ଯେମିତିକିି ସେଥିରେ ଆମର କ୍ୟାପଟେନ୍ ଲିଡରସିପ୍ କରେ। ଲିଡର ସେ ଗୋଟେ ଆମ ଟ୍ରିମ ଟିମ୍ ର। ଏଇ କଥାଟି କହିଥିଲି ସାର୍ କହିଲେ ଭେରି ଗୁଡ।
ଓହୋ, ମାନେ ଏତିକି କେହି କହିପାଇଲେନି ଆପଣ କହିଦେଲେ।
ଏତିକି ସବୁ ବଇଥିଲେ ଉଁ, ମାନେ ଆଁ କରିକି ଅନେଇ କି ସାରଙ୍କୁ ମୁଁ ଜାଣିନି କଣ ପାଇଁ।
ଓ, କିନ୍ତୁ ଆପଣ ତାଙ୍କ ଆଁ ଭିତୁରୁ ଛିଡେଇକି କହିଦେଲେ?
ଆଜ୍ଞା।
ହଁ ହଁ।
ଆଉ ବି କିଛିଟା ପ୍ରଶ୍ନ ପଚାରି ଥିଲେ ନା। ଆଉ ବି ମାନେ ତା ଏଇଟା ତ ତାପରେ ଆହୁରି ବି ଏମିତି କଣ ପଢେଇଲା ବେଳେ କିଛି ବି ଗୋଟେ ପଚାରି ଦଉଥିଲେ। ତାପରେ ହଁ ଗୋଟେ ଆମକୁ ଟାସ୍କ ଦେଇଚନ୍ତି ଏମତି ଗ୍ରୁପ ଟାସ୍କ। କି କରିବ କଣ ଗଟେ ମାନେ କୌଣସି ଗୋଟେ ଟପିକ୍ ନେଇଯାଉ ମାନେ ବିଜନେସ୍ ହଉ, ନହେଲେ ଫୁଡ୍ ଚେନ୍ ହଉ, କି ଶପିଂ ଆପ୍ ହଉ, ଇ କମର୍ସ ହଉ। ତା ଉପରେ। ପୁରା ଗୋଟେ ପ୍ଲାନିଂ ତାର ଅ ମାନେ ଅର୍ଗାନାଇଜେସନ। ଅର୍ଗା ସେମିତି ସବୁ ପୁରା ଜିନିଷ ଗୁଡାକ ଲେଖିବ ଗ୍ରୁପକୁ। ଜଣ ରେ ଜଣେ କି ଦ ଜଣ। ମୁଁ ଆଗ କହିଲି କି ବ୍ୟାଙ୍କିଙ୍ଗ ଉପରେ କରିବି। ଏା ହଁ ବ୍ୟାଙ୍କିଙ୍ଗ ଉପରେ କରିବି ତାପରେ ଏଥିରେ ତ ସ। ଣ୍ଷ୍ଟ ତ ଭେ ଗୁଡ। ଭେରି ଗୁଡ ତାପ ସେଟା ସାର୍ କହିଲେ ଆଉ ତ ବଙ୍କିଙ୍ଗ ଉପରେ ମୁଁ କହିଲି। ଆ ମୁଁ ଆମ ଗ୍ରୁପରେ ବି ମୁ କହିଛି ମୁଁ ହିଁ ରି୍ରେଜେଣ୍ କରିବି ସେ ଜିନିଷଟାକୁ।
ଓହୋ ଆପଣ କଣ ଭାବିଛନ୍ତି ବ୍ୟାଙ୍କିଙ୍ଗ ଉପରେ କେମିତି କଣ ଗ୍ରୁପ ଟିମ୍ କରିବେ।
ଅ ତ ବ୍ୟାଙ୍କିଙ୍ଗ ଉପରେ ଆମେ ଭାବୁଛୁ ବ୍ୟାଙ୍କିଙ୍ଗ। ଆମେ ଭାବିଥିଲୁ କିନ୍ତୁ କିଛିଟା ପିଲା, ଆମ ଗ୍ରୁପ ର ଆମ ଗ୍ରୁପରେ ଆମେ ଆଠ ଜଣ ଜଣେ ନାହିଁ ତ ସାତ ଜଣ ଅଛୁ ଏବେ। ତ ସମସ୍ତେ କହୁଛନ୍ତି କି ଏବେ ଚେଞ୍ଜ କରିକି ଟିକେ ଫୁଡ ଚେନ୍ କି ଗୋଟେ କଉ ବଡ଼ କମ୍ପାନୀ ଉପରେ କରିବାକୁ ତ ସେଇଟା ଚେଞ୍ଜ କରିପାରୁ ଆମେ କାଲି ଆମେ ଏଇ ବିଷୟରେ କଥା ହବୁ। ତାପରେ ଗୋଟେ ଫାଇନାଲ କରିବୁ ବଙ୍କିଙ୍ଗ କଲେ କୋଉ ଗୋଟେ ନର୍ମାଲ ବ୍ୟାଙ୍କ ନେଇଯିବୁ କାନାଡା ବ୍ୟାଙ୍କ ହଉ। କି କୋଉ ଗୋଟେ ଏମିତି ବ୍ୟାଙ୍କ ହଉ ବଟ ସେମାନେ କହୁଛନ୍ତି ଆଉ କିଛି ରଖିବା ଯଦି ଆଉ କିଛି ଗୋଟେ ବେଟର ରଖିବୁ ଆଉ। ହଉ ଆପଣଙ୍କର ସମୟମେ ବି ହେଇଗଲାଣି।
ହଁ ହଁ ହଁଙ୍କୟ ଆପଣଙ୍କ ସାଙ୍ଗରେ କଥା ହେି ବହୁତ ଖୁସି ଲାଗିଲା। ଆମଠ ରଖୁଛି ଠିକ ଅଛି।
ଠିକ୍ ଅଛି।